ହ୍ୟାଲୋ ଶୁଭମ୍
କହଲା ଭାଇ ହଁ ହଁ ବସିଛି ଆଉ ତମେ କଣ କରୁଛ?
ମୁଁ ବି ବସିଛି ଏମିତି ଆଉ କଣ କରିବା ଆଉ। ଆଉ ତୁମର କଣ ଚାଲିଛି ମୋର କି ସେତେ କିଛି ଖାସ୍ ଚାଲିନି। ଏମିତି ହିଁ ଡେଲି ଲାଇଫ୍ ତମର କଣ ଚାଲିଛି ଦୈନନ୍ଦିନ ଜୀବନରେ?
ମୁଁ ବା କଲେଜ୍ ଯାଉଛି କଲେଜରୁୁ ଆସୁଛି ଏମିତିଆ କଲେଜ ଲାଇଫ ରେ କରିବା କଥା କଲେଜରେ କ୍ଲାସ କରିକି ଏସାଇନମେଣ୍ଟ ସବମିଟ୍ କରିବା କଥା ଆଉ କଣ।
ଆଛା ଆଛା ତମେ ବି କେତେ କ୍ଲାସରେ ପାଠ ପଢ଼ୁଛ କି?
ମୋର ଏବେ ବିଟେକ୍ ହେଲା।
ତମେ ବର୍ଷେ ବ୍ରେକ୍ ନେଇଯାଇଥିଲ ବୋଧେ ମଝିରେ?
ହଁ ମୁଁ ସେତେବେଳେ ଜେଇ ପାଇଁ ପ୍ରିପର ହଉଥିଲ ତ ବର୍ଷେ ବ୍ରେକ୍ ନେଇଥିଲି ଆଉ
ଓହୋ ନହେଲେ ତମେ ବି ଆମ ସହିତ ପଢ଼ିଥାନ୍ତ ହଁ।
ହଁ ପଢ଼ିଥାଛନ୍ତି କିନ୍ତୁ ମୁ ମ ଯ ପାଇଁ ଯ ହେଲାନ ମୁଁ ଜାଣିଦେଲି ସେଥିପାଇଁ ମୁଁ ଇଞ୍ଜିନିୟର କଲେଜରେ ଜଏନ୍ ହେ।
ଓହୋ ତମେ ଏବେ କଉଠି ପଢୁଛ?
ମୁଁ ପଢ଼ୁଛି ବିଗ୍ନଟରେ।
ଆଚ୍ଛା ଆଚ୍ଛା। ଆଉ ତମର ସବୁ ଡେଲି ଲାଇଫ୍ କେମିତି ଚାଲିଛି?
ଡେଲି ଲାଇଫ ତ ଠିକ୍ ଚାଲିଛି କଣ କଲେ ସକାଳୁ ଉଠିକି ଛଅଟା ରୁ ବରମ୍ପୁରରେ ହାଜିର ହେବାକୁ ପଡୁଛି କାଇଁ ଛଅଟା ଅଧରୁ ବସ୍। ଠିକ୍ ଅଛି ଏଇଠୁ ପାଞ୍ଚଟା ଚାଳିଶ ପଇଁଚାଳିଶ ଏମିତି ବାହାରିଲେ ଛଅଟା ଅଧରେ ଏଥିରେ ବି ବରମ୍ପୁର ରେ ପହଞ୍ଚି ପାଇଁ ବାରମ୍ପୂର୍ ବସ୍ ରେ ବସିକି ପୁଣି କଲେଜ୍ କଲେଜ୍ ରୁ ଆସିଲା ବେଳୁ ପାଞ୍ଚ ହୋଇଯାଏ ଘରକୁ ଆସିଲା ବେଳକୁ ବରମ୍ପୁର ଆସିଲା ବେଳୁ ପାଞ୍ଚଟା ହୋଇଯାଏ ଘରୁ ଆସିଲା ବେଳକୁ ଛଅଟା। ବହୁତ ବିଜାରିଆ ଲାଗେ ଦିନଟି ଯାକ କଲେଜ୍ ରେ ହିଁ ପଢ଼େ ଆଉ କିଛି କାମ କରିହୁଏନି।
ଓହୋ ଆଉ ରନିଙ୍ଗ ରନିଙ୍ଗ ଯାଉଥିଲ ବୋଧେ ତମେ ଯାଉନ କି ଆଉ?
ରନିଂ ଏବେ କଲେଜ ଯାଉଛି ତ ଓଏ ଏକ୍ଜାମ ଗୁଡ଼ା ଅଛି ତ ସେଥି ପାଇଁ ଦୁଇ ମାସ ହେଲା କରିନି। ଏକ୍ଜାମ ସରିଲେ ପୁଣି ରନିଂ ଷ୍ଟାର୍ଟ କରିବା।
ହଁ, ସକାଳେ ସକାଳେ ଦୌଡ଼ିବାକୁ ଗଲେ ଦେହ ଭଲ ହୋଇଥାଏ।
ହଁ ଠିକ୍ ଠିକ୍ କହିଲ, ମୁଁ ମଝିରେ ଯାଉଥିଲି ରନିଂ ବହୁତ୍ ଦେହ ଏକଦମ୍ ସୁସ୍ଥ ଏକଦମ୍ ଫ୍ରି ଦିନଟି ଯାକ ବହୁତ୍ କାମ କରିବାକୁ ଇଚ୍ଛା ହଉଥିଲା, କିନ୍ତୁ ଏବେ ମାନ୍ଦା ମାନ୍ଦା ଲାଗୁଛି ଯେ ଫ୍ରି ଲାଗୁନି କିଛି ନହିଁ। ବହୁତ୍ ବିଜାରିଆ ଲାଗୁଛି କଣ କରିବା କଲେଜ୍ ତ ଯାଇ ଯାଇ ଗଲେ ଆଉ କିଛି ଜିନିଷ କରିବା ପାଇଁ ଟାଇମ୍ ହଉନି।
ହଁ ସତ କଥା କାହିଁକିନା ଗୋଟେ ମାନେ କଲେଜ୍ ଆଡ଼େ ଯାଇକି ରହିଯାଉଛ ନା ତ ସେଥିପାଇଁ ବିଜାରିଆ ଲାଗୁଛି, ମୁଁ ତ ସକାଳୁ ସକାଳୁ ଉଠି ଗଲେ ଦଉଡ଼ି ଦଉଡ଼ି ଯାଉଛି।
ହଉ, ଯୋଉ କୋଉଠି ଗ୍ରାଉଣ୍ଡ ଯାଉଛ ନା, ରୋଡ଼ ରନିଙ୍ଗ ମାରୁଛ?।
ନା, ନା, ଗ୍ରାଉଣ୍ଡ ରେ ବର୍ତ୍ତମାନ ସେ ଖୋଳା ଖୋଳି କାମ ଚାଲିନି କି, ଆଉ ଗ୍ରାଉଣ୍ଡ କୁ। ଇଛା ହଉନି, ତ ସବୁଦିନି। ମାନେ ଦୈନନ୍ଦିନ ଚାରିଟା ବେଳୁ ଉଠୁଛି, ଚାରିଟା ବେଳକୁ ଉଠୁଛି ତ। ଅଧଘଣ୍ଟା ଟି ସବୁ ନିଜ କାମ। ଚିଡିହଉଛି। ସେ ସାଢେ ଚାରିଟାରେ ଦୌଡିବାକୁ ବାହାରୁଛି!। ଦୌଡିବାକୁ ବାହାରୁଛି!। ସାତରୁ ଆଠ କିଲୋମିଟର ରନିଂ ମାରୁଛି, ପୁଣି ଘରକୁ ପଳେଇ ଆସୁଛି ଆଉ!। ସାଢେ ଛଅଟା ବେଳେ ଘର ଘରେ ଆସିକି ରହିବାକୁ ପଡୁଛି ପୁଣୀ!।
ସବୁ ଡେଲି ମାନେ ବାହାରୁଛନ୍ତିଁ?।
ହଁ, ମୁଁ ଡେଲି। ସବୁ ଦିନ ରାଉଣ୍ଡିଙ୍ଗ ମାରୁଛି!
ଆଉ ତମର ଡେଲି, ଡେଲି ଲାଇଫ୍, ବହୁତ୍ ଭଲ ଚାଲିଛି ତାହଲେ ଆଉ!। କଣ କରିବ, ଆମର ଏଇନେ ବାହାରି ପାରୁନୁ, ଏଜାମ୍ ସରିଲେ ବାହାରିବୁ ଆଉ!।
ଉନ୍ନତି କରିବାକୁ ହେଲେ ତ ଆମର ତ ଦୈନନ୍ଦିନ ଜୀବନ ପ୍ରତି ଧ୍ୟାନ ଦବାକୁ ପଡିବ ନା!
ହଁ ଦୈନଦିନ। ଦିନ ସବୁଦିନ ପ୍ରତ୍ୟେକ ଦିନକୁବହୁତ୍ ଭଲ ଭାବରେ। କାଟିଲେ ହିଁ, ବହୁତ୍ ଭାବରେ ୟୁଜ୍ କଲେ ହିଁ, ଆମର ଆଗକୁ ଉନ୍ନତି ହବ।
ହଁ! ଯେମତି। ଯେମିତି ଚଳିବେ ସେମିତି ତ ଦୈନନ୍ଦିନ ଜୀବନ ଆମର ଭଲ ରହିବ। ତତେ କଣ କରିବ ଆଉ। ପୁଣି ଆସୁଛି। ସାଢେ ଛଅଟାକୁ ଆସୁଛି! ପୁଣି ଗାଧୁଆ ପାଧୁଆ କରୁଛି। ଠାକୁର ପୂଜା କରିଯାଉଛି ସବୁଦିନେ!
ହୁଁ, ଠିକ। ଠିକ୍ ଅଛି! ଠାକୁର ପୂଜା ସବୁଦିନ କରୁଛ। ହଁ, ହଁ, ଠିକ୍!
ପ୍ରତ୍ୟେକ ଦିନ କରୁଛି। ପ୍ରତ୍ୟେକ ଦିନ, ଦୈନଦିନ, ଦୈନଦିନ ମୁଁ ଠାକୁର ପୂଜା କରୁଛି! କାହିଁକିନା ଠାକୁର ପୂଜା କଲେ ମନ। ମନ ପୁରା ଶାନ୍ତ ରହିଯାଏ!
ସାନ୍ତ ରହିବ ହଁ!
ତାପରେ ଘଣ୍ଟାଏ ଠାକୁର ପୂଜା କିଲା ପରେ, ନଅଟାକୁ ମୁଁ। କଲେଜ୍ ଯାଉଛି।, ନଅଟାକୁ ଗଲେ। ମୋର ଏବେ ପ୍ଲସ୍ ଥ୍ରୀ ଫାଇନାଲ୍ ଇୟର ସରିଯି।, ଏ ବର୍ଷ ଫାଇନାଲ୍ ଇୟର ହେଲା!
ଆଚ୍ଛା।
ଏବେ ପରୀକ୍ଷା। ପରୀକ୍ଷା ଚାଲୁନି କି ଏବେ। ସେଥିପାଇଁ ନଅଟାକୁ ଯିବାକୁ ପଡୁଛି! ଆମର ଖଲିକୋଟ୍ ୟୁନିଭର୍ସିଟିରେ, ମୁଁ ଏବେ ପିଜି। ସେକେଣ୍ଡ ଇୟର ନା, ଏ ସରି, ମୋର ପ୍ଲସଥ୍ରୀ ଫାଇନାଲ୍ ଇୟର ଏବେ।
ହଁ!
ଆଉ ସେଥିପାଇଁ ମତେ ପଢ଼ାପଢି ଟିକେ ଧ୍ୟାନ ଦେବାକୁ ପଡିବ!
ଧ୍ୟାନ ଦବାକୁ ପଡିବ। ଠିକ୍ ଠିକ୍ ଭାଇ, ପ୍ଲସ ଥ୍ରୀ ର। ସରିଗଲେ,। ତମେ ଆଗକୁ କୌଣସି କମ୍ପିଟେଟିଭ୍ ମଧ୍ୟ ପାଇଁ ମଧ୍ୟ ପ୍ରିପେୟାର୍ ହେଇ ପାରିବ।
ପ୍ରିପାର ହେଇପାରିବ।
କିମ୍ବା ଆଉ ଆଗକୁ ମଧ୍ୟ ବହୁତ୍ କିତି ଜିନ୍ଷ ଅଛି, ପ୍ଲସ୍ ଥ୍ରୀ ଟା ସାରିଲା ପରେ ବୋହୁତ୍ କିଛି ଜିନ୍ଷ। କରିପାରିବ ଠିକ୍।
ହଁ ହଁ। ତାପରେ ନ ନଅଟାକୁ ଭାରୁଚି ସେଠି ପହଞ୍ଚିଲେ ଯାହା ହେଲେ ଦଶ୍ ଦଶଟା ଲାବ୍ ହେଇଯାଉଚି। ମାନେ ଗାଡି ଅସୁବିଧା ହୋଉନି କି ଏବେ ବରମପୁର୍ ରୁ।
ଗାଡ଼ି ବୋହୁତ୍ ଅସୁବିଧା ହୁଏ ଫାଷ୍ଟ ଗେଟ୍ ରେ ହିଁ ରଖିଦିଏ,। ଆଉ ଭିତୁରୁକୁ ଯାଏନି ଏବେ।
ସେଥିପାଇଁ ଡେଲି ଯିବା ଆସିବାରେ ବୋହୁତ୍ ଅସୁବିଧା ହୋଉଛି ତ ନଅଟାକୁ ଭାରିଲେ ସାଢେ ଦଶଟାରେ ପରୀକ୍ଷା ନଅଟାରୁ ବାହାରିଲେ ଯାହାହେଲେ ବି ଦଶ୍ଟା ପନ୍ଦର କୋଡିଏରେ ସେଇଠି ପହଞ୍ଚିଲେ ତ ମତେ ଟିକେ ସୁବିଧା ହୋଉଛି।
ଟୁଙ୍କୁ ପଦେ
ତାପରେ ଦଶ୍ ସାଢ଼େ ଦଶ୍ଟାରୁ ଘନ୍ ଣ୍ଟେ ଯାଏ ପରୀକ୍ଷା ଚାଲତା ହୋଇଛି ଆଉ କଣ ମୋର ବି ସେଇ କଲେଜରେ ଦିନ ଯା କା କଟିଯାଏ।
ହଁ ଆଉ କଲେଜ ରୁ ଆସିଲା ପରେ କଣ କର?
କଲେଜେ ରୁ ତ ଆସିଯାଏସ୍ ଘଣ୍ଟେ ଏଳୁକୁ ପରୀକ୍ଷା ସରିଲା ପରେ ପନ୍ଦର ମିନିଟ୍ ପର୍ ଲେଟ୍ ରେ ବାହାରୁଚୁ କଲେଜ୍ ରୁ। ଘଣ୍ଟେ ସାଢେ ଘଣ୍ଟେ ରେ ବସ୍ ଧରିକି ଆସୁଚୁ ଏଠି ପହଞ୍ଚିଲା ଠୁ ଦିଟା ପଇଁଚାଳିଶ ତିନିଟା ହେଇଯାଉଛି ତାପରେ କଣ ଟିକେ ଘରୁକୁ ଆସିଲେ ଧୁଆ ଧିହୁଛି ଧୁଆ ଧୁଇ ହେଲା ପରେ କଅଁ ଟିକେ ଖାଇବା ଖାଇଲା ପରେ ଗୋଟେ ଅଧଘଣ୍ଟା ଟି ଚାଳିଶି ମିନ୍ଟି ରେଷ୍ଟ ମାରୁଚି ପୁଣି ସାଢେ ପାଞ୍ଚ୍ ର ଯାଉଚି ଷ୍ଟାଡିୟମ୍ ଆଡେ ଯାଉଚି। ଟିକେ ଖେଳ ବୁଲା କରିକି କରିକି ଆସୁଛି ପୁଣି ପୁଣି ଆସିିକି ଧୂଆ ଧୁଇ ଧୂଆ ଧୁଇ ହୋଉଛି। ପଢାପଢି ଟିକେ କରିଥାଉଛି ଆଉ। ରାତି ଦି ଘଣ୍ଟା ଅଢେଇ ଘଣ୍ଟା ପଢାପଢି କରିଥାଉଚି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ମୋର ମଧ୍ୟ ସେମିତି ଛଅ ଟାକୁ ଘରୁକୁ ଆସିଲେ ଖିଆ ପିଆ କରିକି ଗ୍ରାଉଣ୍ଡକୁୁ ଟିକେ ଯାଇ ଘଣ୍ଟା ଟେ ଅଧ ଘଣ୍ଟାଟି ଏକାମ ସେକିଙ୍ଗ ବୁଲାବୁଲି କରିକି ଆସିଲେ ମୁଁ ମଧ୍ୟ ରାତିରେ ଆମର ଏସେନ୍ମେଣ୍ଟ ତ ସବୁଦିନେ ଆମର ଏସେନ୍ମେଣ୍ଟ ଟୁ କଅଁ କହିବି ତମକୁ ସବୁଦିନେ ଏସାଇମେଣ୍ଟ ଦିଅନ୍ତି ସବୁଦିନେ ଏସାଇମେଣ୍ଟ କରିକି ପୁଣି ସକାଳୁ ଉଠିକି କଲେଜ୍ ତ ଅନ୍ୟ କିଛି ଜିନିଷ ବି ଟାଇମ୍ ହୋଉନି। ତେଣୁକରି ମୁଁ ଏବେ ଭାବି ଦେଇଚି ଯେ ସପ୍ତାକୁ ତିନି ଦିନ ଯିବି ତିନି ଦିନ କଲେଜ୍ ଯିବିନି। ଏମିତି କଲେ ହିଁ ମୁଁ କମ୍ପ କମ୍ପିଟେଟିଭ୍ ପାଇଁ ମଧ୍ୟ ପ୍ରିପେୟାର ହେଇପାରି ନହେଲେ ମୋର ସବୁଦିନ ଦୈନନ୍ଦିନ ମୋ କଲେଜ୍ ନେଇକି ପଳେଇବ କଅଁ କଇବ। ସେଥିପାଇଁ ମୋର ଏଟା ପ୍ଲାନ୍ କ ସପ୍ତା କୁ ତିନି ଦିନି ଯିବି ତିନି ଦିନ ଯିବିନି ଆଉ ରବବାର୍ ତ ଛୁଟି ଆଉ।
ରବବାର୍ ତ ଛୁଟି।
ହଁ। ଚାରି ଦିନି ଘରେ ରହିଲେ କମ୍ପିଟେଟିଭ୍ ମଧ୍ୟ ଉଁ ପାଇଁ ମଧ୍ୟ ମୁଁ ସାଇଜ୍ ରେ ପ୍ରିପେୟାର୍ ହେଇପାରିବି। ଆଉ ଖେଳା ଖେଳି ମଧ୍ୟ ମୋର ଟିକେ ବନ୍ଦ୍ ହୋଇଗଲେ ମୋ ମନ ଶାନ୍ତି ହୁଏନି ଖେଳା ଖେଳି ଟିକେ କଲେ ମଧ୍ୟ ମୋର ଭୋରୁ ମୋ ଭଲ୍ ଲାଗେ। ହଁ କଲେଜ୍ ରେ ଯେଦି କଁ କଲେଜ୍ ରେ ତ କିଛି ପଢୋଉନାହାଁନ୍ତି ସବୁଦିନେ ଯାଇକିରି ଖାଲି ଏଟେଣ୍ଡେନ୍ସ ପାଇଁ କଲେଜ୍ ଯିବା କଥା କଲେଜ୍ ରୁ କିଛି ପାଠ ପଢା ପଢି ହୋଉନି। ପ୍ରାଇଭେଟ୍ କଲେଜ୍ ତ କୋଉ ମ୍ୟାମ ମଧ୍ୟ ଧ୍ୟାନ୍ ଦୋଉ ନାହାଁନ୍ତି କଅଁ କରିବା।
କାଇଁ ମୁଁ କାଇଁ ତମୁକୁ ଷ୍ଟାଡିୟମ୍ ରେ ଏବେ କାଇଁ ଦେଖୁନି କାଇଁ ସବୁଦିନେ?
ଆ କଲେଜ୍ ପଳୋଉଚି ପରା କଁ କରିବା କଲେଜ୍ ପଳୋଉଚି ତ ଷ୍ଟାଡିୟମ୍ ରେ ଯାଇ ପାହନି ମୁଁ ଷ୍ଟାଡିୟମ୍।
ଓହୋ ହୋ ହୋ ତାପରେ କଲେଜ୍ ରୁ ଆସିଲାଳୁ ବୋହୁତ୍ ପ୍ରେସର ପଡିଶା ଉପରେ। ହାତ ଗୋଡ ସବୁ ବିନ୍ଧା ଦେଇଥାଏ।
ବୋହୁତ୍ ବୋହୁତ୍ ପ୍ରେସର୍ ପଡେ।
ଆସିକି ରେଷ୍ଟେ ନମାରିଲେ କିଛି ହଉନି।
ହଁ ପୁରା ଠିକ କହିଲେ। ଆଉ ତମେ ତ ରନି ମାରୁୁଚ ଖେଳିବାକୁ ଯିବି, ଏଥର ଯିବି ଏବେ କଲେଜ ରୁ ଯୋଉ ମୁଁ ପ୍ଲାନ୍ ଟା କହିଲି ସପ୍ତାହକୁ ତିନି ଦିନ ଯିବି, ତିନି ଦିନ ଯିବିନି, ତିନି ଦିନ ଘରେ ତ ରହିଲେ ପଢାପଢି କଣ ଦିନଟି ଯାଏ କରିବି? ଯାହା ହେଲେ ଚାରିଟାରୁ ଛଅଟା ଖେଳିବାକୁ ଯିବି ନା? ଖେଳିବାକୁ ଗଲେ ମଧ୍ୟ ଦେହ ଟିକେ ଫିଟ୍ ରହିବ, କଣ କହିଲ, ଫିଜିକାଲୱାର୍କ ମୋର ଏବେ କିଛି ହଉନି।
ମୋର ବି ସେତେ ହୁଏନି। କିନ୍ତୁ ଏବେ ଯୋଉ ରନିଙ୍ଗି ଯାଉଚି, ତ ଏବେ ଟିକେ ଫିଜିକାଲ୍ ଫିଟନେସ୍ ଟିକେ ଠିକ୍ ଅଛି ମୋର।
ଅଠସ୍ତରୀ କେଜି ରୁ ସାତରୁ ଆଠ କେଜି କମିଚି ମୁଁ ଏବେ।
ଓ ଆଛା ଆଛା, ଆଉ ତମେ ଯେଉ ରନିଙ୍ଗି ଯାଉଚ, ତମର ଡେଲି ଲାଇଟ୍, ଡେଲି ଡାଇଟି ଟା କେମିତି, କେମିତି କଣ ଖାଉଚ ସବୁଦିନେ? ମତେ କହୁନ ଟିକେ, କେତେ ଟାଇମ୍ ଖାଉଚ, କଣ କଣ ଖାଉଚ?
ସେମିତି ତ ମୋର ସହିତ କିଛି ଖିଆ ଖିଇ ନାହିଁ, ଯେତେବେଳେ ରନିଙ୍ଗ୍ ରେ ଆସୁ ଆସୁଚି, ମୁଁ ଫ୍ରେଶ୍ ହେଇକି ଆସୁଚି, ଅ ଅ ଟିକେ କଦଳୀ ଟିକେ ଖାଉଚି, କମଳା ଟିକେ ତାପରେ ଗଜାମୁଗ, ଗଜାବୁଟ ଗୋଟେ ଦିନି ତା ପୂର୍ବ ରାତିରୁ ବତୁରେଇକି ଖାଉଚି, ତାହା ହିଁ ଖାଇବା କଥା, ଆଉ
ହୁଁ ହୁଁ।
ଆଉ ଟିକେ, ମାନେ ଯୋଉ କଣ୍ଟିଆଳି କାକୁଡି
ହୁଁ ହୁଁ
ଗାଜର, ବିଟ୍ ଏହାକୁ ସାଲାଡ଼ କରିକି ଖାଇବା କଥା।
ଠିକ୍ ଅଛି।
ଆଉ ଥରେ କଲେଜ୍ ଗଲା ଆଡ଼କୁ ପୁଣି ହାଲ୍କା ଟିକେ ଖାଇବା କଥା। ପୁଣି ଆଉଥରେ କଲେଜରୁ ଆସିଲେ ଖାଉଚି ଆଉ।
ଆଉ ରାତିରେ କିଛି ଖାଉନ?
ନା ରାତିକି ଖାଇବାକୁ ପଡୁଚି ନା, କାହିଁକି ନା ରାତିର ଖାଦ୍ୟ ଟା ମେନ୍। ରାତିକୁୁ ଯାହା ହେଲେ ବି ଚାରିପଟ ରୁଟି, କେବେ ଭଜା, କେବେ ତରକାରୀ ଏମତି ହିଁ ଖାଇଥାଏ, ମୋର ଏହା ହିଁ ଡେଲି ମାନେ ଡାଇଟି ତମର କଣ ଡାଇଟି? ତମେ ମୁଁ ଦେଖିଲି ଏବେ ବହୁତ୍ ମୋଟା ହେଇଗଲଣି।
ଆଉ ମୋଟା ତ ବହୁତ ହେଇଗଲିଣି, ଆଉ କଣ କରିବା? ଖିଆପିଆ ଠିକ୍ ନାହିଁ, ରନିଙ୍ଗି ମଧ୍ୟ ମାରୁନି, ତ ବହୁତ୍ ମୋଟା ହେଇ ହେଇଗଲିଣି। ସେଥିପାଇଁ ତ ତମକୁ ଡାଇଟ୍ ଟା ପଚାରିଲି, ଆମର ପରୀକ୍ଷାଟା ଆଉ କୋଡିଏ ପନ୍ଦର୍ ଦିନି ପରେ ସରିଯିବ ସରିଗଲା ପରେ, ମୁଁ ମଧ୍ୟ ତମ କତିକି ରନିଙ୍ଗି ମାରିବାକୁ ଯିବି ଆଉ।
ହଉ ଆସ, ମିଶିକି ଯିବା, ରନିଙ୍ଗ୍ ଯିବା।
ହଁ
ପୁଣି ଫିଜିକାଲ୍ ଫିଟନେସ୍ ହୋଇଯିବ, କିଛି ଅସୁବିଧା ନାହିଁ।
ନାଇଁ ଯିବା, ମୁଁ ବହୁତ୍ ପେଟ ଭାରିପଡ଼ିଲାଣି, ବହୁତ୍ ଯିବା ବେଲି ତମକୁ ତ କହିଲି ମୁଁ, ମାଉନ୍ଦିଆ ମାଉନ୍ଦିଆ ଲାଗୁଚି। ଠିକ୍ ଅଛି, ମଝିରେ ଯୋଉ ରନିଙ୍ଗ୍ ମାରୁଥିଲି, ବହୁତ୍ ଫ୍ରୀ ଲାଗୁଥିଲା। ହେଉ ଠିକ୍ ଅଛି, ହଁ ବହୁତ ଅଲଗା ଲାଗୁଚି ଏବେ। ରନିଙ୍ଗ୍ ନ ମାଇଲେ ହବନି।
ହୁଁ ଉଁ
ଆଉ ପେଡୁଆ
ତମେ ପଢୁଛ କେତେଟାକୁ ରାତିରେ ତମେ ଖେଳିକି ଆସିକି ରାତିରେ ପଢୁଛ କେତେବେଳେ।
ରାତିକି ମୁ ପଡେ ପାଖାପାଖି ନଅଟାରୁ ଏଗାରଟା। ସାଢେ ଏଗାରଟା ଯାଏଁ ପଡେ ଶେଇଲା ବେଳକୁ ବହୁତ ଲେଟ୍ ହୁଏ।
ଆଚ୍ଛା ପୁଣି ସାଢ଼େ ଚାରିଟାରୁ ପାଞ୍ଚଟା ବକୁ ଉଠିକି ଆାଉଥରେ କଲେଜ।
ଏଠି କଲେଜ ହଁ କିନ୍ତୁ ବସ୍ ରେ ତ ଶୋଇ ଶୋଇ ଯାଏ ଆଉ।
ହଁ ସତ ଏଇଟା ବି ସତ କଥା।
ବସ୍ କଲେଜ ବସ ଏବଂ କ୍ଲାସ ଜିନିଷ ପଡେ।
ଆଚ୍ଛା।
ବହୁତ ପ୍ରେସର କଲେଜ ର କଲେଜ ତରଫରୁ ବହୁତ ପ୍ରେସର ପଥାଏ ହଁ।
ହଉ ଦେଖାଯାଉ କଣ ଚାଲିଛି ଦୈନନ୍ଦିନ
ହଁ। ଦେଖାଯାଉ ତ ଦୈନନ୍ଦିନ ଜୀବନ ଟିକେ ଭଲ ରହିଲା ଆଗକୁ ଭଲ ରହିବ ଭବିଷ୍ୟତ ଟା ଆଉ। ସବୁଦିନ ଯଦି ଏମିତି କଲେ ଯ ଯ ଭବିଷ୍ୟତ କିଛି ହେଇପାରିବନି। ହଉ ଭାଇ ରଖିଲି। ହ୍ୟାଲୋ।
ସଂସ୍କାରର।
ହ୍ୟାଲୋ। ରଖିଲି।